ହ୍ୟାଲୋ
ମୁ ହଁ ମ୍ୟାଡ଼ାମ୍ ମୁଁ କହିଲି ଏବେ କଣ ପଢା ପଢି ସରିଲାଣି ନା ମାନେ ପଢା ପଢି ଚାଲିଛି ନା କଣ କରୁଛନ୍ତି ଏବେ କଣ ନାହିଁ
ପଡିଛି
ଓ ହଁ ତ ଆପଣ କଣ କରିବେ ବୋଲି ଭାବିଛନ୍ତି ପଢାପଢି ପରେ
ପଢ଼ାପଢ଼ି ପରେ ପଢାପଢି ପରେଖ ମାନେ ଆମ ଆଗ
ହ
ଟିଚର୍ ଲାଇନ୍ରେ ଯିବାର ଅଛି ଆଉ
ଓହୋ ଆପଣଙ୍କର ଇଚଛା ତ ମ୍ୟାଡ଼ାମ ଏବେଦେଖ ଖିବାକୁ ମିଳୁଛି ମାନେ ବହୁତ ମାନେ ପାଠ ପଢ଼ିକି ବି କିଛି ନ କରରିକି ବି ଘରେ ରହିଯାଉଛନ୍ତି ତାପରେ ବହୁତ କିଛି ପିଲାମାନଙ୍କୁ କିଛି କିଛି ବି ମିଳୁନି କରିବା ପାଇଁ କା ବୁଝିପାରିଲେ କି ନାଇଁ ତ ସେମାନେ ଫର୍ମ ବି ପକଉଛନ୍ତି ପରୀକ୍ଷା ବି ଦଉଛନ୍ତି କିନ୍ତୁ କିଛି ବି ଲାଭ ନାହିଁ କିଛି ବି ମାନେ ଆସୁନି ସମସ୍ତେ ଘରେ ବସିକି ରହୁଛନ୍ତି ତ ମୋ କହିବା ଅନୁସାରେ ପିଲାମାନେ ଘରେ ବସ ସିଖି ରହିବାଟା ଠିକ ନା କିଛି କିଛି ଆମେ କାମ କରିବା
କିଛି କିଛି କାମ କରିବା ଟା ହିଁ ଠିକ
ତାପରେ ମୋ ମତଲବ ଯେରେ ମାନେ ମୋ କହିବା ଅନୁସାରେ ଯେ କୌଣସି କାମ ଆମ ପାଇଁ ଛୋଟ ନୁହଁ ହ୍ୟାଲୋ ମୁଁ କହିଲି କୌଣସି କାମ ଆମ ଆମ ପାଇଁ ଛୋଟ ନୁହଁ ତ ଆମେ ଯେ କୌଣସି କାମ ହଉ ଆମେ ସେ କାମକୁ କରିପାରିବା
ହ ହଁ
ତ ଆମେ କହିବା ଯେ ନାଇଁ ଜଣେ ବାଲି ସିମେଣ୍ଟ କାମ କରୁଛି ସିଏ ଛୋଟ ନା ସିଏ ବି ବଡ଼ ତା କାମ ଆମେ ଫାଷ୍ଟ ଆମ କର୍ମକୁ ଦେଖିବା ତ ଆମ କର୍ମ ଅନୁସାରେ ଆମକୁ ଛୋଟ ବଡ ଆମେ ଯଦି କାମ ଆମା ଠିକ ସେ ନ କରୁଥିବା ତାହଲେ ଆମ
ହୁ
ଯଦି ଆମ କାମଟାକୁ ଆମର ଛୋଟ ହଉ ବଡ ହଉ ଆମ ପାଇଁ ତ ଆମ କାମଟା ହେଲେ ବହୁତ ବଡ ତ ଆମେ ଯୋଉ କାମ ବି କରିବା ଭଲରେ କରିବା ଆଉ ତ ଆମକୁ ଆମ କାମ ଟା ବଡ ଲାଗିବ ତାପରେ ଆଉ ଗୋଟେ କଥା ବହୁତ ପିଲା
ହୁଁ ହ୍ୟାଲୋ
ଅଛନ୍ତି
କଣ କହିଲେ?
ତରଜମା ହୁଅନ୍ତି।
ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।